ଆ
ହଁ ଭାଇ ହଁ ହ। ମୁଁ କହିଲି ଯୋଉ ନୂଆ ବର୍ଷକୁ କୁଆଡେ ତମ ଫିଷ୍ଟ୍ ଫିଷ୍ଟ୍ କର?
ନୂଆ ବର୍ଷକୁ
ଆମର ସେଇ ଗାଁରେ ତ ଭୁଜି ସବୁ ସାଙ୍ଗ ପିଲା ମାନେ କରନ୍ତି।
ଆଚ୍ଛା।
ନୂଆବର୍ଷ ତ ସବୁଡେ ଫିଷ୍ଟ୍ କୁଆଡେ ଯିବ?
ହଁ ସବୁ ଜାଗା ସବୁ ଫିଷ୍ଟ ଚାଲିଥିବ ହଁ। ହଁ ଟାଇମ ଇଏ ସବୁ ଯେତିକି ସବୁ କୁଆଡେୁ କୁଆଡେ ସାଙ୍ଗ ଥିବେ ସବୁ ମାନେ ସବୁ ଯେତିକି ତମ ହଁ କଲେଜ ସାଙ୍ଗ ଗାଁ ସାଙ୍ଗ ସବୁ ଇଏ ସେଆଟାକୁ ତ ହ
କି ତମେ କାମ କରୁଥିବ ସେଠି ବି କହ ଫିଷ୍ଟ୍ କରିବାକୁ
ଫିଷ୍ଟ୍ ଗରେ ହଁ। ଖୁବ ଆଳକୁ ଯିବ ତମେ ସବୁ ଆଳୁ ଆଟେଣ୍ଡ କରିବାକୁ ପଡ଼ିବ ଆଉ।
ହଁ ବା।
ଆମର ଏଇଠି ଅଛି ପାଖେ ପାଖେ ବୋଲି ହବ ନିହାତି କୋଡ଼ିଏ କିଲୋମିଟର ଭଳିଆ କୋଡ଼ିଏ ପଚିଶ ଭଳିଆ ହବ। ସେ ଗୋଟେ ଡ୍ୟାମ ଟା ଅଛି ରେମାଣ ଡ୍ୟାମ
କେଉଁଠି ଆମେ?
ଆରେ ମାଳ ମାଳ ଏଇ ଆମର ବ୍ରାହ୍ମଣୀ ପାଳ। ହଁ ମାଳ
ହୁଁ।
ଏଇ ବ୍ରାହ୍ମଣୀ ପାାଳ ଆଗକୁ ସେଇଠି ସବୁ କରନ୍ତି ସବୁ। ସେଠି କରନ୍ତି ନହେଲେ ଆମର ଏଇଠି ସୁକିନ୍ଦା ଅଛି ସୁକିନ୍ଦା ଯେଉଁ ଅଶୋକଝର।
ଅଶୋକ ଧରା ହଁ ହଁ ଅଶୋକ ଧର ଟା ମୁଁ ଶୁଣିଛି।
ହଁ। ଅସୁବିଝରେ କରୁ ହଁ ସେଇଟା ଝରଣାଟା ବାହାରିଛି ସେ ଜଙ୍ଗଲ ଭିତରୁ ହିଁ। ସେଠି ସବୁ ତଳ ବେ ତଳେ ଫିଷ୍ଟ ହୁଏ। ପାଣି କିନ୍ତୁ ସେ ଝରଣା ଉପରେ ଅଛି ଆଉ। ସେଠି ଗାଧା ଗାଧି କରନ୍ତି। ବଡ଼ଝୋରଣା ନୁହଁ ସେଟାମିତି ମିଡ଼ିୟମ୍ ଟାଇପ୍ରର ଆଉ।
ହଁ ହଁ ସେ ଅଶୋକଝର ମୁଁ ଶୁଣିଛି ଆଉ ଯାଇନି କେବେ।
ଆଚ୍ଛା ଆସିବ କେବେ ଆଉ।
ହଁ।
ସେଇଠି ସବୁ ପାଣି ବି ମାନେ ପାଇପ୍ରରେ ସବୁ ସେ ଝରଣା ପାଣି ପୁରା ସବୁ ଆସିଛି ସପ୍ଲାଏ ହେଇଛି ପୁରା। ତଳକୁ
ଆଚ୍ଛା ଆଚ୍ଛା।
ହଁ ସେ ସେଥିରେ ସବୁ ରୋଷେଇ ଫୋଷେଇ କରନ୍ତି। ଆଉ ହଉ କିନ୍ତୁ ଏଇ ଯୋଉ ନୂଆ ବର୍ଷରେ ଆଉ ନୂଆ ବର୍ଷ ଆଉ ଯୋଉ ଆମ ଆର ଡାକବେଜ ଇଏ ଏଟା କର ସେଥିରେ ବହୁତ ଭିଡ଼ ହୁଏ।
ନୂଆ ବର୍ଷରେ ଭାଇ ଯିବ କୋଉଠିକି ଯିବ?
ହଁ।
କୋଉ ଜାଗା ଫାଙ୍କା ଥିବ କହୁନ?
ଫାଙ୍କା ନଥିବ ହଁ। ଲୋକପା ରାତିରୁୁ ଉଠିକି ସବୁ ଆଗେ ଜାଗା ସବୁ କଭର କରିଦେଇଥିବେ।
ରାତିରୁ ସେ ତ ଦି ଦିନି ଆଗରୁ ବୁକିଂ ହେଇଯାଇଥିବ ସବୁ ଯିବା ପାଇଁ ସବୁଆଡେ ଆଉ।
ହଁ ହଁ। ଯାଇକି ସବୁ ଆଡ଼ଭାନ୍ସ ବୁକିଂ କରିଦେଇଥିବେ। ଆଉ ତୁମେ ଜାଗା ଯାହା ଯଦି ପାଇଲ ପାଇଲ ନହେଲେ ଦେଖିକି ଯେଉଁଠି ଆଡ଼ଜଷ୍ଟ କରିକି କରିଦେଇ ଆସିବ ଆଉ।
ଏମତି ସବୁଆଡେ ତ ଜାଣିବ ବାହାଘର ହଉଛି ଆଉ।
ବାହାଘର ହଉଛି ହଁ। ସେ ନୂଆବର୍ଷ ଆଗରୁ ହେଉଥିବ ନେଇହି କି?
ହଁ।
କାରଣ ନୂଆ ବର୍ଷରେ କୁଆଡେ କିଏ ଟାଇମ ଦେଇହବ ନ ଦେଇହବ ସେଥିପାଇଁ ଆଗତିରେ ଏସବୁ ଚାଲିଥିବା ଆଗରୁ ହଁ। ଦିଥିରୁ ପଲି।
ସବୁଠି ଭିଡ଼।
ସବୁଠି ଭିଡ ହଁ। ତମକୁ କଣ ଭଲ ଲାଗେ। ତମକୁ କ ଣ ଭଲ ଲାଗେ ଯେଉଁ ମାଂସରେ? ଆ ହଁ ଆଇଷରେ।
ଆମିଷରେ ଆମର ଚିକେନ।
ଆଚ୍ଛା ଆଁ
ଚିକେନ ଯୁଆଡେ ହେଇଥିବ ସଆଡେ ମାଗଣା ହେଲେ ଆମେ ପଳେଇବୁ।
ମଟନ୍ ଭଲ ଲାଗେନି?
ମଟନ ଏଟାକ ନା ଆମକୁ କେତେ ମଟନ ଆମେ ଖାଇବନ ଖାଏ ଅଳପ।
ଆଚ୍ଛା ହଁ।
ତାର ତ ଅଭ୍ୟାସ ନାହିଁ କାହିକ ନା ଦାମୀ ଜିନିଷ ଟା ନା।
ହଁ ହଁ ଦାମୀ ଜିନିଷ।
ଆଉ ଅଭ୍ୟାସ ନାହିଁ ତ ଖାଇବାରେ।
ହୁଁ ହୁଁ।
ଆ କୋଉଠି କେମିତି ବାହାଘରିଆ ଫାଗରିଆ ମିଳିଲେ କି କୋଉଠି କଣ ହେଲେ ଭୋଜି ଫୋଜି କଲେ ସେଥିପୁରା ଯା ଏକା ଥରେ ବର୍ଷକର ଖାଇବା ଖାଇଦଉ।
ହଁ ବିଡ଼ି ଦଉ ଏକା ଥରେ।
ପଇସା ଦେଇ ଖାଇଥମି ମାନେ ସେଟା ପୁରା ଅଲଗା ପ୍ରକାର ଭିଡା ହବ।
ହଁ ।
ଆଉ ଯଦି ବାହାଘରିଆ ଯଦି ଯାଇଥି ମୁଁ
ହଁ।
ଏ ରିସେଣ୍ଟ ଗୋଟେ ସାଙ୍ଗର ବାହାଘର ହେଇଥିଲା ଯାଇଥିନୁ ଆର ବରଯାତ୍ରୀ ପାଇଁ କରିଥିଲେ ମଟନ।
ହଁ ହଁ।
ହେଲା ମଟନ କରିଥିଲେ କଣ ତମେ ଯାଇକି ପହଞ୍ଚିଲା ବେଳକୁ ତାଙ୍କ ଘରେ ହେଇଗଲା ରାତି ଦିଟା ଖଣ୍ଡେ ହେଇଗଲା।
ଆଚ୍ଛା।
ରାତି ଦିଟା ଖଣ୍ଡେ ହେଇଗଲା ବରଯାତ୍ରୀ ସରୁ ସରୁ ବର୍ଷା ହେଲା ତ ମଝିରେ ଯାଇ ହେଲାନି।
ହଁ ହଁ।
ଆଉ ଯାଇକି ଯେତେବେଳେ ପହଞ୍ଚିଛୁ ସିଏ ଏଵେ ସବୁ ଦେଲେ ଆମେ କହିନୁ କଣ କଣ ଆଇଟମ୍ ଅଛି ନା ଏଇଆ ଏଇଆ। ମାନେ ଯେତିକି ସବୁ ସାଧା ଆଇଟମ ସବୁ କହିଲୁ ତମେ ପଳା ସେପଟକୁ ଆଗକୁ ପଳା।
ଆଚ୍ଛା ସେ ସାଧା ବାଲାଙ୍କୁ।
ସାଧା ବାଲା ଯଉ ଆଇଲେ ଭାଇ ଖଟା ଆଗକୁ ପଳା। ଡାଲମା ଭାଇ ଆଗକୁ ପଳା। ଆଉ ପ ସେପଟେ ଦଉନ ସେପଟେ ଦିଅ।
ହଁ ହଁ।
ହେଲା ମଟନ ଯୋଉଠିଆ ଆଇଲା ମଟନ। ତାଙ୍କର ମଟନ କରିଥିଲେ। ଚିଙ୍ଗୁଡି କରିଥିଲେ।
ହଁ।
ତାଙ୍କୁ ଠିଆ କରିଦେଲୁ। ରୁହ ଏଠି ରୁହ, ରୁହ। ରୁହ ତାର ତ ପୁରା ଫାଙ୍କା ଅଛି ଆଉ। ଢାଳ। ବାଗେଇକି ଖାଇକି ଆଇଛୁ ଆଉ।
ଆଚ୍ଛା।
ଆମର ବି ସାଙ୍ଗ ପିଲା ଟା ସେମିତି ଥରେ ଶୁକିନ୍ଦା ପିଲାଟା। ତାର ସେ ମ୍ୟାରେଜ ହେ ଇ ଥିଲା ଆମେ ସବୁ ଯାଇଥିଲୁ ତିନି ଜଣ। ଡାକି ଥିଲା ଯାଇଥିଲୁ। ତାପରେ ସିଏ ବି ଭଲ କରିଥିଲା। ମଟନ ବି ପୁରା ସେପଟେ ଜଙ୍ଗଲ ଜାଗା ଟା। ଆଚ୍ଛା ପୁରା ଦେଶୀ ଦେଶୀ କହିଲି ଯ ପୁରା କଅଣିଆ ଖାସି ଗୁରା ଆଉ। ଆମେ ମୁଁ କିଛି ଆଉ କିଛି କିଛି ନେଲିନି। ଖାଲି ମଟନ ଦିଅ। ପୁରା ଗରମ, ଗରମ ବାଡେଇ ଦେଲୁ। ବାଡେଇ ଦେଇକି ତାପରେ କଥାବାର୍ତ୍ତା ହେଇକି, ଆଉ କିଏ ଆଉ ଆଉ କିଛି ଖାଇବାକୁ ଇଚ୍ଛା ହେଲାନି। ଖାଲି ମଟନ ଉପରେ ମାଡ଼ ହେଲା ଅଧିକ।
ତମେ ଏପଟେ କନ୍ଧମାଳ ଜିନିଷ ଖାଇନ। କନ୍ଧମାଳ ଜିନିଷ ଖାଇବ।
ନା ନା ଯାଇନି। ଖିଆ ହେଇନି
ତାଙ୍କର ସିଆଡେ ବାହାଘର ହେଲା ମାନେ
ହଁ।
ତାଙ୍କର ମଟନ ନହେଲେ ବାରା।
ଆଚ୍ଛା ହଁ ହଁ।
ତାଙ୍କର ଆଉ କିଛି ନାହିଁ। ମାଛ ଫାଛ ଚିକେନ ହେଲେ, ମାଛ, ଚିକେନ ହେଲେ ଲୋକ ଯିବେନି। ଚିକେନ ତ କରିବେନି ସେ ଜାଣିଛନ୍ତି ତ ଲୋକ ଖାଇବେନି। ତାଙ୍କର ହେଡେ ବେଶୀ ବାରାହା ଆଉ ମଟନ।
ଆଚ୍ଛା।
ଏଇ ଦିଇଟା ଭିତରୁ ଯୋଉଟା ହେଲେ ଲୋକ ଯିବେ ନହେଲେ ଯିବେନି।
ସେଇଟା କଣ ଆଗରୁ ମାନେ କେମିତି କଣ ସେଇଦିନ ମାରିବେ ନା କଣ ବାରାହା ଗୁରାଙ୍କୁ?
ସେମିତି କଣ ପ୍ରୋସେସ୍ଟା ମୁଁ ସମ୍ପୂର୍ଣ୍ଣ ଜାଣିନି। କିନ୍ତୁ ସେ ସାଙ୍ଗ ଟା କୁହେ ତାଙ୍କର ସେଠି ଯୋଉ ସବୁ ଯେତେବେଳେ ହୁଏ।
ଆଚ୍ଛା।
ତାଙ୍କର ସବୁ ସେଇ ଆଇଟମ ହୁଏ ମଟନ ହେଇଥିବ ନହେଲେ ବାରାହା ହେଇଥିବ ନହେଲେ ମି
ବାରାହା ମିକ୍ସ ହେଇଥି ହଁ।
ବାରାହା ସେ ପିଲା ଗୁଡା ବି ସେ ସବୁ ତାକଡା ତାକଡା ହେଇଛନ୍ତି।
ସେ ସବୁ ଜଙ୍ଗଲୀ ଜିନିଷ ଖାଇକି ଆଉ ନାଇକି।
କୁହନା, କହନା। ସେ ଟୋକା ହେଇଛି, ପିଲାଟା ହେଇଥିବ ତାଗଡା ଟୋକା ଟା ପୁରା।
ଛାର ନା ଦେଶୀ ଜିନିଷ ସବୁ ଖାଇଲେ ଆଉ। ଦେଶୀ ଜିନିଷ ସବୁ ଜଙ୍ଗଲ ଜିନିଷ ପାଇଲେ ସବୁ ଅରିଜିନାଲ ଜିନିଷଟା ଖାଇଲେ ଆଉ। ଖାଇକି ସବୁ ତାଙ୍କ ଦେହ ବି ସେମିତି ପୁରା ମାନେ ପୁରା ହେଭି ତାଗଡ଼ା ହୋଇଛନ୍ତି ପୁରା।
ବିଧା ଗୋଟେ ବିଧାରେ ନଡିଆ ଢୋ।
ହଁ ଗୋଟେ ଗୋଟେ ପିଲା ପୁରା ହେଇଥିବେ ସେମିତି ପୁରା ଷ୍ଟ୍ର ଷ୍ଟ୍ରଙ୍ଗ୍ ପୁରା ବଡ଼ି ହେଲଥ ମାନେ ମସ୍ତ ସବୁ।
ଆ ସେ ପିଲା ବେଳୁ ଖାଇକି ଖାଇଲେ ସେ ଜିନିଷ ସେଇଟା ହେଲା କଥା ଆଉ ଏବେ ସିନା ନ ଖାଇଲେ ନାହିଁ। ଆକୁ ଖାଇକି ହେଇଚନ୍ତୀ ନା।
ଆଗରୁ ହଁ ମୂଳରୁ ଫାଷ୍ଟ ଷ୍ଟାର୍ଟ ଷ୍ଟାର୍ଟରୁ ଖାଇଛନ୍ତି ଆଉ।
ମୂଳଦୁଆ ତାଙ୍କର ଷ୍ଟ୍ରଙ୍ଗ ଅଛି। ଆଉ ଏବେ ଯାହା ହେଲେ ବି ଦେହରେ ଚାଲି ଯାଉଛି।
ଚାଲି ଯାଉଛି ହଁ। ହଁ ସେପଟେ ସେ ବାରାହା ଫାରା ଗୁଡ଼ା କଣ ଜଙ୍ଗଲ ଫଙ୍ଗଲ ରହିଲା ଆଉ ସେ ଆଭେଲେବୁଲ୍ ସେ ଜିନିଷ ରହିଲେ।
ତାଙ୍କର ବାରି ଘର ବା ଯେମିତି ଖାଲି ଦୌଡୁଥିବେ ଆମର ଯେମିତି ବିଲୁଆ ଧଉଡନ୍ତି ବିଲରେ ତାଙ୍କ ସବୁ ବାରହା ଦଉଡୁଥିବେ ସବୁ ଛୋଟ ଛୋଟ ବାରହା ବଡ ବାରହା ସବୁ ଦଉଡୁଥିବେ ସବୁ ତାଙ୍କ ବାରି ଫାରି ସବୁ।
ଆଚ୍ଛା ଆଚ୍ଛା ହଁ
ଟିକେ ଯୋଉ ଯୋଉ ଟିକେ ବଣ ଫଣ ଜାଗା ହେଇଗଲା ମାନେ
ହଁ ହଁ ସେ ମ୍ୟାକ୍ସିମମ୍ ସବୁ ଥାଆନ୍ତି ଜଙ୍ଗଲରେ ଆଉ।
ହଁ
ଉଁ ହୁ
କହିବେ ଏମାନେ ସବୁ ଲୁଚିକି ଯାଆନ୍ତି ସବୁ ସବୁ ଗଛ ଉପରେ ଯୋଉ ବହିଥିବେ ସର ଧରିକି।
ଆଚ୍ଛା
ସେ ଯୋଉ ସର ଧରିକି ବସିଥିବେ ତେଣ୍ଟା ଭଳିଆ।
ହଁ
ବଇଥିବେ ନହଲେ ଜାଲ ପକେଇକି ବଇଥିବେ ଲୁଚିକି। ବାରହା ଧରିବା ପାଇଁ ସିଆଡୁ ଦୌଡୁଥିବେ ଧର ଧର କରି ଦୌଡି ଦୌଡ଼ି ଆସିବେ ସିଆଡ଼େ ବାରହା ପଶିଗଲା ବା ଜାଲରେ।
ସବୁ ଜାଲ ଆଗତୁରା ସବୁ ମାନେ ସେଟିଂ କରିଦେଇଥିବେ ସବୁ ସେ ଜାଣିଥିବେ ଯେ ସେ ବାରହା କୋଉ ବାଟ ଦେଇ ଯିବ ତା ରାସ୍ତା କୋଉଟା ନାଇଁ କି। ଆଉ ସେଇ ଅନୁସାରେ ବାନ୍ଧି ବନ୍ଧା କରିଦେଇଥିବେ। ହଁ ହଁ
ତାଙ୍କର ସେମତି ଯୋଉ ସରୁରେ ପୁରା ଚଞ୍ଛା ହେଇଥିବ।
ହୁଁ ହୁଁ
ସେ ସବୁ ଜାଲ ସେଟ ହେଇଥିବ।
ସେ ସେମାନେ ସବୁ ଜଙ୍ଗଲରେ ବୁଲିଲେ ସେ ଜଙ୍ଗଲ ଜିନିଷ ସବୁ କୁଆଡେ କେମିତି ସବୁ ଯାଉଛନ୍ତି କୋଉଠି ରହୁଛନ୍ତି, ଆଉ କେମିତି ତାଙ୍କୁ ଶିକାର କଲେ ହବ? ଆଉ ସେ ସବୁ ଆଇଡ଼ିଆ ତାଙ୍କର ଅଛି।
ହୁଁ ଜାଣିଗଲେଣି, ଆଉ ସେ ତାଙ୍କର ସାଡୁ ବେଶୀ ଫେମସ ସେଇଆ ଆଉ।
ହଁ। ଆଉ ସେଇଗୁରା ରେଟ୍ ବି ପ୍ରବଳ।
ନା ରେଟ୍ ଏମିତି, ତାଙ୍କ ଆଡେ ଏତେ ରେଟ୍ ନାହିଁ।
ହଁ ଯୁଆଡ଼େ ନଥିବ, ମିଳୁନଥିବ ସେପଟେ ରେଟ୍ ପ୍ରବଳ ହେଇଥିବ।
ରେଟ୍ ହବ ଆଉ।
ଏପଟେ ଗୋଟେ ଦେଖିଲ ଗଞ୍ଜା ଅଛନ୍ତି, ଆମର ସବୁ ଲଢ଼େଇ ପାଇଁ ହେଲା କି।
ହୁଁ।
ଗୋଟେ ଗଞ୍ଜା କୋଡ଼ିଏ ହଜାର, ତିରିଶ ହଜାର ଏଇଭଳିଆ।
ହଁ ଗଞ୍ଜା ଭାରି ରେଟ୍।
ସବୁ ଫାଇଟର୍ ଗୁରା ନାଇକି, ମାଡ ଗୋଳ ଗଞ୍ଜା ହଁ ନର୍ମାଲ ନୁହଁ ସେଟା ସର୍ କି ହଁ ଏଇଟା ସବୁ ସେ ନର୍ମାଲ ଗଞ୍ଜା, ସେ ସବୁ କିଲେରେ ପଳେଇବେ। ଓଜନରେ। ହଁ ଯୋଉମାନେ ଯୋଉମାନେ ମାଡ଼ ଗୋଳ ପାଇଁ ଫିଟ୍ ଥିବେ, ସେମାନଙ୍କର ଲୋକ ଦେଖିକି ଜାଣିଦେବେ।
ହୁଁ।
ଏ ଲ ଏ ଗଞ୍ଜା ମାରିବ ନିହାତି, ଦିଇ ତିନିଟାକୁ ମାରିବ ସେ। ସେ ଜାଣିଦେବେ ଦେଖିକି, ତା ଚେହେରା ଦେଖିକି ତାର ଟିକେ ମାନେ ଟେଷ୍ଟ କରିବେ ତାକୁ ଦେଖିକି ଜାଣି ଦେବେ, ସେଇଥିରେ ସେ ରେଟ୍ ଟା ବଢିଯାଏ।
ବଢିଯାଏ, ହଁ ସେଇଥିପାଇଁ ସେମାନେ ଏତେ ରେଟ୍ ରେ ବିକନ୍ତି ନା ଆଉ।
ଓ ହୋ ସେପଟେ ଗଞ୍ଜା ନଢ଼େଇ ହୁଏ ନା ଆଉ?
ହଁ ଏପଟ ସାଇଡରେ ହୁଏ।
ଓ ହୋ ସେଇଆ ଆଉ, ନାଇଁ ଆମର ଏପଟେ ନାଇଁ।
ହୁଏ ତାପରେ ତାପରେ ହଁ ସେଇ ଲଢ଼େଇ ଗଞ୍ଜା ଗ ନା ଆମର ସେ ନୂଆ ବର୍ଷରେ ହୁଏ। ସବୁବେଳେ ନୁହଁ, ନୂଆବର୍ଷ ବେଳେ ହିଁ ହୁଏ।
ଆ ନୂଆବର୍ଷକୁ ହୁଏ ଆଉ।
ହଁ। ତାପରେ ଗଞ୍ଜା ଯଦି ଟିକେ ଯଦି ଚେହେରା ଥିବ, ମାନେ ସେ ଲଢେଇ ଭଳିଆ ତାହେଲେ ସେ ରେଟ୍ ବଢ଼େଇଦବ, ସେ ଯିଏ ଯାହା ଗଞ୍ଜା ମାଲିକ। ତାର ରେଟ୍ ବଢେଇ ଦବ କହିବ ହଁ, ଯୋଉଟା ଟଙ୍କା ପାଞ୍ଚଶହ ସେଇଟା ପନ୍ଦରଶହ କହିଦବ। ଦି ହଜାର କହିଦବ ଏ ସ। ସେଇ ଲଢେଇ ପାଇଁ ସେ ପଚାରିଥିବ, ତମେ ଏଇଟା ଲଢେଇ ପାଇଁ ଏଟା ଖାଇବା ପାଇଁ ନୁହଁ। ସେଇଥିପାଇଁ ଯିଏ ଖାଇବା, ଜିନିଷ ସେ ତାର ଖାଇବା ଇଏ ଟା କିଣିବ ନା। ଲଢେଇ ଗଞ୍ଜା କାହିଁ କିଣିବ, ଅଧିକ ପଇସା ଦେଇକି ହଁ, ସେ ତାର ନର୍ମାଲ ଇଏ ଗୁରାଙ୍କୁ କିଣିକି ତାର
ସେଇଠି ଦେବେନେଇ, ସେମିତି ହ ସେ କିଣିବା ପାଇଁ ତା ଦେବେ ଖାଇବା ପାଇଁ କିଣିକି ସେମାନେ ଦେବେନି।
ସେ ଲଢେଇ ହୁଏ ସେଇଥିପାଇଁ, ତାପରେ ଏବେ ସବୁ ବାହାରୁ ସବୁ ଆସିଗଲେ ସବୁ, ଆମର ଏଇ ବେପାରୀ ଗୁରା। ସେ ବେପାରୀ ଗୁରା ସବୁ ରେଟ୍ ବଢେଇ ଦେଲେ ସବୁ।
ରେଟ୍ ଦେଲେ ଆଉ।
ହଁ ନହେଲେ ଏତେ ସବୁ ରେଟ୍ ନଥିଲା। ଆ ସବୁଆଡେ ସେମାନେ ବୁଲିଲେ, ବୁଲିକି ଅଧିକ ରେଟରେ ବିକିଲେ। ଗାଁରୁ ସବୁ ନେଇଯିବେ କମ୍ କମ୍ ରେ।
ହଁ ବା ସେୟା କରିବେ ଆଉ।
ନେଇକି ସବୁ କୋଉଠି ହୋଟେଲ ଫୋଟେଲ ଯୋଉଠି ହେଲେ ସବୁ ଦେଇଦେବେ। ସେମିତି ସବୁ ହେଇକି ସବୁ ତା ରେଟେ ବଢ଼ିଯାଇଚି।
ଯଉ ଦେଖିଲେ ଡିମାଣ୍ଡ୍ ହେଲା ତାକୁ ପଠେଇ ଦେଲେ ସାଙ୍ଗେ ସାଙ୍ଗେ ଆଉ।
ହଁ। ସେଇଆ କରି ତାପରେ ଟେଷ୍ଟ୍ ବି ୟାର ରହୁଚି ସେ- ସେଇଥିପାଇଁ ଯିଏ ଖାଇଚି ଆ- ସେ ତାର ଏଟାକୁ ଧରିବ ଦେଶୀ ବାଲାକୁ। ହଁ- ହଁ। ଆଉ ନ ମିଳିଲେ ସେଇ ବଇଲର୍ ରେ ଚାଲିବ ଆଉ କଣ।
ଆଉ ନୂଆବର୍ଷ ସେ ଗୋଟେ ଜାଗା ସେ ଟାଇମ୍ ଗୋଟେ ସେମିତିଆ ତମେ ଯଉଠିକି ଯିବ ସିଆଡେ ଭିଡ ଯୁଆଡ଼େ ଯିବ ସିଆଡେ ଗହଳି।
ସିଆଡେ ବୁ-ହଁ ଗହଳି ହଁ।
ଦଶ ସେଠୁ ତ ଷ୍ଟାର୍ଟ ହବ ସବୁ ଗଣେଶ ପୂଜା ଷ୍ଟାଟ ହେଇଯିବ ଫେବୃଆରି ରୁ ନା କଣ ନା ସରସ୍ୱତୀ ପୂଜା।
ହଁ -ହଁ ଖାଲି ସ୍-ଖାଲି ପୂଜା ସେତେବେଳକୁ ମାନେ ଉ- ଷ୍ଟାର୍ଟ ହେଇଯିବ। ଗୋଟେ ପରେ ଗୋଟିଏ।
ବର୍ଷ ଆରମ୍ଭରୁ ତ ଗଣେଶ ପୂଜା ଷ୍ଟାର୍ଟ ହବ ଆଉ।
ହଁ।
ତମର ସେଠି କଣ କେମିତି ସବୁ ପୂଜା ହୁଏ?
ପୂଜାଟା ଗାଁରେ ହୁଏ ଗାଁରେ ବୁଲି ଗାଁରେ ଗୋଟେ ମେଢ ହୁଏ। ପୁରା ହୋଲ୍ ଗାଁରେ ଗୋଟେ ଜାଗାରେ କରନ୍ତି ଆଉ।
ଓହୋ।
ହୁଁ।